ଆଉ
ଆଜ୍ଞା ନମସ୍କାର।
ନମସ୍କାର ଆଉ କଣ ଭଲ ଅଛନ୍ତି?
କଣ କରୁଛନ୍ତି ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଏବେ ଭଲ ଅଛି ମୁଁ ବିି ଆଉ ବସିଛି ଟିକେ ବାଡ଼ି ପଟେ
ବାଡିରେ ଆପଣ ଚାଷ କରୁଛନ୍ତି କି?
ବାଡ଼ିରେ ହଁ ଏମିତି ଆଉ ଆପଣ କଣ କରୁଛନ୍ତି?
ନାଇଁ କିଛି ନାଇଁ ଅଛି ଘରେ ଆଗେ ବସିଛି ଆଉ
ହୁଁ ଆଉ ଆମର ଚାଷ ଆମର ଏମିତି ହଉଛି ଧାନ ଚାଷଟା ହଉଛି।
ଆଚ୍ଛା ବିଲ ଲଗଉଛନ୍ତି ତାହେଲେ
ହୁଁ ଆପଣଙ୍କ ଆଡେ
ହଁ। ଆମର ନାହିଁ ଆମର ଜାଗା ନାହିଁ ତ ଆମେ ଚାଷ ନାହିଁ କରୁନୁହଁ କରୁନାହୁଁ ଆଉ
ଓହୋ ଯେ କଣ ସର୍ଭିସ୍ ସର୍ଭିସ୍ କରିଛନ୍ତି କି? ସର୍ଭିସ୍ କରୁଛନ୍ତି ଚାକିରୀ ବାକିରି କରୁଛନ୍ତି କି?
ନାଇଁ ନାଇଁ ଏବେ ମୋର ପଢା ସରିଛି ଘରେ ଅଛି ଆଉ
ହୁଁ। ହାଲୋ।
ହଁ କଣ କହିଲେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଏବେ କୁଆଡେ ରିସେଣ୍ଟ କୁଆଡେ ଯାଇଥିଲେ କି ବୁଲିବାକୁ ଭ୍ରମଣରେ କୁଆଡେ? ଆପଣଙ୍କୁ ଭଲ ଲାଗେ କି ବୁଲିବା?
ହଁ ମତେ ବୁଲା ପାଇଁ ବହୁତ ଭଲ ଲାଗେ ଆମର ଏପଟେ ଫୁଲବାଣୀରେ ମୁକୁଳିିକା କହିଲେ ଜାଣିବେ କି?
ନାଁ ଜାଣିନି।
ହଁ ମକୁଳିଆ ବୋଲି ଗୋଟେ ଜାଗା ଟା ଅଛି ହ ଭ ପଏଣ୍ଟ ସେ ସେପଟେ ମୁଁ ପ୍ରାୟତଃ ଯାଇଥାଏ କହିଲେ ସେପଟେ କଣ ଆମର ଦିଦି ଗୋଟେ ମ୍ୟାରେଜ କରିଛନ୍ତି ତ ବଲେ ମୁଁ ଯେ ଏବେ ଆମ ଦିଦି ଘରକୁ ଯାଏ ତ ମୁ ପଆଡେ ସେଇଠୁ ପାଖ ହଉଛି ତ ମତେ ନେଚର ଟିକେ ଇଏ ପ୍ରକୃତି ଟିକେ ଭଲ ଲାଗେ ବୁଲିବା ପାଇଁ ତ ସେଠୁକୁ ପଳାଳେ ବୁଲିବା ପାଇଁ।
ହୁ ଆପଣଙ୍କର ଫୁଲବାଣୀ ବୋଲେ ତ ସେଇଟା ତ ଆମର ପାହାଡ଼ ପର୍ବତ ରହିଲା। ଆଉ ଗଛ ଲତା ସବୁ ଜିନିଷ ରହିଲା ସେଠି ବୁଲାବୁଲି ପାଇଁ ଥିବ ଭଲ ଭଲ ଜାଗା। ନାଇଁ କି ମୁଁ ଶୁଣିଛି ଯେ ବାକି ପକଡା ପକଡ଼ା ଝର ଆଉ କଣ କଣ ଟିକିଏ ଜାଣିଛି ନା ବାକି ମୁଁ ପକଡ଼ା ଝର ରିସେଣ୍ଟ ଯାଇ ଥିଲୁ ଗଲା ବର୍ଷ ଆମେ ପିକନିକରେ। ଯାଇଥିଲୁ ସମସ୍ତେ ସାଙ୍ଗମାନେ ଆଉ ସେଠି ଯୋଉ ପକଡ଼ା ଝର ଅଛି ତା ଉପରେ ବୋଲେ ତଳେ ତ ଥିଲେ ସବୁ ନୂଆ ବର୍ଷକୁ ଆମେ ଯାଇଥିଲୁ ତା ତ ତଳେ ସବୁ ପିଲାମାନେ ଭୋଜି ଭାତ କରୁଥିଲେ ଆମେ ଟିକେ ଉପରେ ରୋଷେଇବାସ କଲୁ ସେ ଯେଉଁ ଅଁ ପାଚ ର ଉପର ମୁହଁକୁ ଯୋଉ ଅଛି ଟିକେ ସାଇଡ କୁ ଯୋଉ ଗଛ ଗୁଛା ଲାଗିଛିିବେ ଜାଗା ଟିକେ ସ ଅଛି ଯୋଉ ସେଠି କଲୁ ଭଜିବାକୁ ସେଠି ସେଠି ଭୋଜି ଭାତ ଟିକେ କଲୁ ଆଉ ଖାନା ପିନା କରିକି ବୁଲାବୁଲି କରିକି ଆସିଲୁ। ଆଉ ଆପଣ ଆଉ କୁଆଡେ କୁଆଡେ କଣ ବୁଲି ଯାଇଛନ୍ତି ଏବେ?
ହଁ ଏପଟେ ପୁତୁଳି ଗୋଟେ ଜାଗା ଅଛି ଏବେ ଆପଣ କହିଲେ ନାଇଁ କି କରିବା ତ ପୋତୁ ଟା ବି ସେମିତି ୱାଟରଫଲଟା ଅଛି ଆଉ କଣ କି ପ୍ରକୃତିର ସୌନ୍ଦର୍ଯ୍ୟ ଅଛି ତ ସେଇ ଜାଗାରେ ବି ଭୋଜି କରିବା ପାଇଁ ସୁବିଧା ଅଛି ଯଦି କେବେ ଯିବେ କହିଲେ ପୋତଳି ବି ଯିବେ ରାସ୍ତା ଯଦି ଯିବେ କହିଲ ସେପଟେ ଯିବେ ରାସ୍ତା ବି ସୁନ୍ଦର ହେଇଛି। ଖାଲି ଯିବାରେ ଟିକେ ଅସୁବିଧା କହିଲେ କଣ କି ପାହାଡ଼ିଆ ଜାଗାଟା ନା।
ହୁଁ ରାସ୍ତା ଟିକେ ରହିବ। ହୁଁ ଆଉ କୋଉଁ ହୁଁ କୋଉଁ ବାଟ ଦେଇକି ସାଢେ ଯିବାକୁ ପଡ଼ୁଛି ପୁତୁଡି
ପୁତୁଡ଼ି କହିଲେ ଆମର ଫୁଲବାଣୀ ପହଞ୍ଚିବେ ଫୁଲବାଣୀ ଅନ୍ଧା କଣ କି ଗୁଛାପଡା ଲାଇନ ଯିବେ ହେଲା ପଛାପଟା ଲାଇନ୍ ଗଲା ପୂର୍ବରୁ ଦଡ଼କି ବୋଲି ଗୋଟେ ଗାଁ ଟେ ପଡ଼ୁଛି ତା ଦଡ଼ିକି ପୁରରୁ ଗୋଟେ ରାଇଟ୍ ସାଇଡ଼୍ ଗୋଟେ ରାସ୍ତାଟେ ଯାଇଛି ଏମିତି କଂକ୍ରିଟ ରୋଡଟେ। କଂକ୍ରିଟ ରାସ୍ତା ରାସ୍ତା ଯାଇଛି ସେ ଦେଇକି ଗଲେ ପହଞ୍ଚିଯିବେ ସେପଟେ ଗଲା ପରେ ଗୋଟେ ଆଗା ରାସ୍ତା ଅଛି ନା ତ ସେଇଟା ଡାଇରେକ୍ଟ ଯାଇଛି ପୁତୁଳିକୁ ଯାଇଛି।
ହୁଁ ହ ହୋ।
ଜାଗାଟା ତ
ହୁଁ ପଥୁରିଆ ଜାଗା ଟିକିଏ ବଲେ ଟିକେ ଗାଡ଼ି ଟିକିଏ ଗଲାବେଳକୁ ଟିକେ ପ୍ରୋବ୍ଲେମ୍ ବାଧ୍ୟ ହେବ। ତାପରେ ପାହାଡିଆ ରାସ୍ତା ଟିକେ ରହିବ ସେମିତି
ହଁ।
ଆଉ ଆମର ଏପଟେ ବି ସେମିତି ବିଶେଷ କିଛି ବିଷୟ ବୋଲେ କଣ ଆମର ଏପଟେ ରହୁଛି ଆର ଯୋଉଟା ରହୁଛି ଆମର କ ଭ ମନ୍ଦିର ଏପଟେ ଆମର ମାଞ୍ଜୁର ଡ୍ୟାମ ଟା ଗୋଟେ ରହୁଛି। ମଞ୍ଜୁର ଡ୍ୟାମ ଟା
ମଞ୍ଜୁରିଆ ଡ୍ୟାମ ହଁ ହଁ ହଁ ମୁଁ ଶୁଣିଚି ଏଇଟା ମଞ୍ଜୁରିଆ ଡ୍ୟାମ ଶୁଣିଚି। ମୋର ସାଙ୍ଗଟେ କହୁଥିଲା ତ ସେଠିକୁ ବୁଲିଯିବା ଯାଉଚୁ କହିକି।
ହୁ ଉଁ ତାପରେ ଏପଟେ ଆମର ଟିକିଏ ସାଇଟକୁ ରହୁଚି ଆମର ଦେଉଲଝରି ଯୋଉଟା କହୁଚୁ ଉଡ଼ସିଙ୍ଗା ଆମେ କହୁଚୁ ଦେଉଲଝରି ଷ୍ଣ ପ୍ରସବଣ ଯୋଉ ପାଣିଟା ଯୋଉ ରହୁଚି ସେଠି ଯୋଉ ମନ୍ଦିରଟା ଅଛି ତାମାନେ ଗୋଟେ କୁଣ୍ଡରେ ତା ମାନେ ଗରମ ପାଣି ତ ଆଉ ଗୋଟେ କୁଣ୍ଡରେ ପୁଣି ଥଣ୍ଡା ପାଣି। ଏଠି ତା ମାନେ ଲୋକ କଣ କରନ୍ତି କି ତାଙ୍କର ଯୋଉ ଆମର ହଁ ସେମତି ଗୋଟେ ଆପଣ ଏପଟ କୁଣ୍ଡରେ ଦେଖିବେ ଗରମ ପାଣି ସେପଟ କୁଣ୍ଡରେ ଦେଖିବେ ଥଣ୍ଡା ପାଣି ସେଟି ଫୁଣି ପାଣିର କଲର ସବୁ ଅଲଗା ଅଲଗା ସେଠି ବହୁତ ଗୁଡାଏ କୁଣ୍ଡ ଅଛି ହେଲା ସବୁ କ କୁଣ୍ଡର ତା ମାନେ ପାଣିର ରଙ୍ଗ ଅଲଗା ସେଠି ରହୁଚନ୍ତି ଲୁ ଲୋକମାନେ ଆସୁଛନ୍ତି କଣ କି ଆଉ ଯୋଉ ଆମର ଛୋଟ ଛୁଆର ଯୋଉ ମୁଣ୍ଡନ କରାଯାଏନି କି ଆମେ ଯୋଉ ବାଳ ପକା କହୁଚୁ ତା ମାନେ ସେଇସବୁ କାମରେ ସେଇଠିକୁ ଯାଉଚନ୍ତି ଶିବ ମନ୍ଦିରଟା ଅଛି ପାଖରେ କିଆବଣ
କି ଯାଆନ୍ତି।
ହଁ ସେଠିକୁ ହିଁ ପ୍ରାୟତଃ ଯାଆନ୍ତି କିଆ ବଣଟା ଅଛି ପାଖରେ ବୁଲିବା ପାଇଁ ଭଲ ଲାଗେ। ଆଉ ରାସ୍ତା ଟିକେ ହେଇଯିବି ମନ୍ଦିରଟା ବି ସୁନ୍ଦର ଅଛି ରୋଡ ସାଇଟରେ ରହୁଚି ବେଶୀ ଭିତରକୁ ରହୁନାହିଁ। ଆ ସେମତି ଯେବେ ବୁଲି ଆସିବେ ଆସିବେ ବୁଲିଯିବା କଥା ସବୁଆଡେ ଆଉ କ
ହଁ ସେଇଟା କୋଉ ଦେଇ ଯିବାକୁ ପଡୁଛି?
ଆମ ଅ -ଏଠୁ ଆପଣ ଯଦି ଆସିବେ ସିଧା ଆଠ ମଲ୍ଲିକ ଆଠମଲ୍ଲିକରୁ ଟିକେ ଆଗକୁ ଗଲେ ସେଇଟା ପଡିଯିବ ଦେଉଲଝରି ସେ ପୁରା ରୋଡ ପୁରା ଏଇଟା ଅଛି। ତାମାନେ ପୁରା ସିଧା ରାସ୍ତାକୁ ହଁ ପୁରା ରୋଡ କୁ ଲାଗିକି ଅଛି। ଓଭର ବ୍ରିଜ୍ଅ ତା ମାନେ ବ୍ରିଜଟା ଅଛି ବ୍ରିଜର ତଳ ରାସ୍ତା ଗୋଟେ ଅଛି ଓଭରବ୍ରିଜର ତଳେ ଅଛି ସେଇଠୁ ଗଲେ ସେ ପ୍ରାୟତଃ ଯାହାକୁ ପଚାରିଦେବେ ସେ କହିଦେବେ ରୋଡ ଉପରେ ଅଛି ନା ଯୋଉ ଭିତରକୁ ଥିଲେ ଟିକେ ପ୍ରୋବ୍ଲେମ। ପାଖେରେ ଲୋ କ ବି ରହୁଛନ୍ତି ସେମିତି ତାପରେ ଏଠି ଅଛି ଗୋଟେ ଲାଓପାଲ ଗୋଟେ ମନ୍ଦିର ଅଛି ଭଲ ମନ୍ଦିର୍ ଟେ ଅଛି ହେଲା ଲାଓପାଲ ବୋଲିକି ଗୋଟେ ଭଲ ମନ୍ଦିରଟେ ଅଛି ଲାଓପାଲ୍। ସେଇଟା ବି ଭଲ ଜାଗା ଗୋଟେ ବୁଲିବା ପାଇଁ। ହୁଁ ମନ୍ଦିର ଦେଖିବା ପାଇଁ ପରିଦର୍ଶନ ସବୁ ତ ମନ୍ଦିର ତା ମାନେେ କେମିତି ଭଲ କଲେ ଲୋକ କେମିତି ଆସିବେ ପରିଦର୍ଶନରେ ସେଇଟା ତ ସବୁଠି ଚାଲିଚି। ପର୍ଯ୍ୟଟନ କ୍ଷେତ୍ର ପରିକା ଆ ଆଉ ଲୋକ ଯିବା ଆସିବା ନହେଲେ ସେ ଜାଗା କଣ ତାର ମୂଲ୍ୟ କଣ ଯୋଉ ଜାଗାକୁ କେହି ନ ଯିବେ ତାର ମୂଲ୍ୟ ବୃଦ୍ଧି ହେବ କି।
ବୁଲାବୁଲି ପାଇଁ
ହଁ ଏବେ
ହଁ ଲୋକ ଯେତିକି ବୁଲାବୁଲି କରିଯିବେ ସେତିକି ପ୍ରସିଦ୍ଧ ହବ।
ହଁ ତାପରେ ସେ ଜାଗାଟା ସେତିକି ତା ମାନେ ରଖିବା କଥା ସେମିତି ସଜେଇକି ସଜେଇକି ନ ରଖିଲେ ଲୋ କ କଣ ଆସି--ବେ
ହଁ ସରକାର ବି ସେପ୍ରତି ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା।
ହୁଁ ଆଉ ଲୋକମାନେ ବି ନିଜେ ଚାହିଁଲେ ବି କରିପାରିବେ ଗଡ ଖଣ୍ଡେ ଲଗେଇଦେଲେ ର ଧର ସାଇଟରୁ ଟିକେ ସଫାସୁତୁରା ରଖିଲେ ଆମ ନିଜ କାମ ଆମେ ନିଜେ ଯଦି ଟିକେ ବି ଦୃଷ୍ଟି ଦବା ମ ନ୍ଦିର ପ୍ରାଙ୍ଗଣରେ ଯୋଉମାନେ ବି ଯାଉଚୁ ଆମେ ଧର ଗଲା ସେଠିକୁ ବୁଲିବା ପାଇଁ ଭୋଜି ଭାତ କଲେ ତ ଭୋଜି ଭା ତ କଲାପରେ ଆମେ ତାହାକୁ ଯଦି ସଫା କରିଦବା ଧର ଆମର ଯୋଉ ଅଇଠା ପତ୍ର ତନ ରହିଲା ଯଦି ନେଇକି କୋଉ ଗୋଟେ ସାଇଟରେ ରଖିଦବା ନହେଲେ ତ ତାଙ୍କର ଥିବ ଯୋଉଟା ଆବର୍ଜନା କୁଣ୍ଡ ସେଥିରେ ବି ଯଦି ପକେଇବା ସଫାସୁତୁରା ରଖିଲେ ସଫାସୁତୁରା ରଖିବେ ଆମ କାମ ଆମେ ନିଜେ ଭାବିକି ଯେତିକି ସଫାଶୁତ ତୁରା ରଖିବା ତ ସେ ଜାଗା ଟା ସେତିକି ଭଲ ରହିବ ନା କ
ହଁ, ହଁ।
ଆମ ନିଜ ମୋ ଦୃଷ୍ଟିରୁ ତ ଆମ ନିଜ ଦାୟିତ୍ଵ।
ତ ମାନବିକତା ଦୃଷ୍ଟିରୁ ସଫାସତୁର ରଖିବା କଥା।
ହୁଁ। କାହିଁକି ଆମେ ଗଲେ ଆମ ଆମ ପରେ ପୁଣି ପାଞ୍ଚ ଜଣ ଯିବେ ନା ସେଠିକୁ। ସେମାନେ ଯିବେ ତ ଜାଗା ଟା ସଫା ଥିଲେ ତାଙ୍କୁ ବି ଭଲ ଲାଗିବ। ନା ରେ ଜାଗା ଟା ଭଲ ଅଛି, ବୁଲିବା ପାଇଁ ଭଲ ଅଛି, ଲୋକ ବି ଏଠିକୁ ଯିଏ ଆସୁଛନ୍ତି ବୋଧେ ଭଲ ଲୋକ ଆସୁଛନ୍ତି। ବ୍ୟବହାର ଠିକ ଅଛି, ତା ମାନେ ଏଠି ସଫାସୁତୁରା ଅଛି ତ ଆମେ ବସିପାରିବା ଟିକେ। ଏଠି ଭୋଜି ଭାତ ଟିକେ କରିବା, କଣ କରିବା ସେଇଟା ସେମାନେ ଚିନ୍ତା କରିପାରିବେ। ଆଉ ଯଦି ଆମେ ଯଦି ସେ ଜାଗାକୁ ଅପରିଷ୍କାର କରିକି ଭାଗି ଆସିବା। ତ ଆମ ପରେ ଯିଏ ଗୋଟେ ଯାଇଥିବ ସେ କଣ କହିବ, ଏ ଏଇ ଜାଗାକୁ କାଇଁ ଆସିଲା ଏଟା ତ ପୁରା ଅ ପରିଷ୍କାର ରହୁଚି, ଆଉ ଆସିବାନି ନେକ୍ସଟ୍ ଟାଇମ୍ ସେଇଟା କହିବେ ନା।
ହଁ ଆଉ କଣ ଯଦି ଆଜି ଯାଇ ସେମାନେ ଯାଇକି ଯଦି ଦେଖିଥିବେ ସଫାସତୁର ଜାଗା ଅଛି ତ ସେ ସେମାନେ ଆଉ ଚାରି ଜଣଙ୍କୁ କହିବେ ଯେ ନାଇଁ ଜାଗା ଟା ଭଲ ଅଛି ବୁଲାବୁଲି କରିକି ଆସ।
ହୁଁ, ଭୁଜି ଭାତ କରିବା ପାଇଁ ବି ଭଲ ହବ, ହଁ। ଆଉ ଆମେ ଯଦି ନିଜେ ହିଁ ଗୋଟେ ଜାଗାକୁ ମଇଳା କର୍ଦଯ୍ୟ କରିବା ତ ଆଉ କଣ। ଯିଏ ଆମ ପରେ ଯିବ ତାର ଭାବନା କଣ ରହିବ? ଆରେ ଏଠି ତ ବସିବା ପାଇଁ ବି ଜାଗା ନାଇ, କଣ କରିବା ଏଠିକୁ ଆସିକି? ଭୁଲ ହେଇଗଲା ଭାବିବ ନା। ଆଉ ଏପଟେ ଭଲ ଭଲ ଅଛି ଆମର। ଏପଟ ଲାଇନ୍ ରେ ବି ଆମର ରାମେଶ୍ୱର ମନ୍ଦିର ରହିଲା। ମାର୍ତ୍ତଙ୍ଗେଶ୍ଵର ମନ୍ଦିର ଅଛି। ସେଠି ଯୋଉ ପାଖରେ ଗୋଟେ ନଦୀ ଭିତରେ ଗୋଟେ ହନୁମାନ ମନ୍ଦିର ଅଛି। ଆପଣଙ୍କ ପା-ସେଠି କଣ ହଁ ନଦୀ ଭିତରେ ଗୋଟେ ଅ ଛି ନା ହନୁମାନ ମନ୍ଦିର। ଆଉ ଆପଣଙ୍କ ସେପଟେ କଣ ମନ୍ଦିର, କଣ ପ୍ରସିଦ୍ଧ କଣ କୋଉ ମନ୍ଦିର କଣ?
ହୁ ଆମର ପ୍ରସିଦ୍ଧ କହିଲେ ଏପଟେ ଉଁ, ଗୋଟେ ମନ୍ଦିର ଟେ ଅଛି ଯୋଉ ଦାରିଙ୍ଗବାଡ଼ି ପଟେ ସେଟା କଣ କି ପାଣି ଭିତରେ ଅଛି ଆଉ। ପାଣି ଭିତରେ ଅଛି ବୋଇଲେ ସେଇଟା ଗୋଟେ ସେଇଟା ମାନେ କେତେ ସାରା ମାଛ ଅଛନ୍ତି। ମାନେ ସେ ମାଛ ଧରୁ ନାହାନ୍ତି ଆଉ। ସେଟା ମାନ ଠାକୁରଙ୍କ ଦୟାରୁ ସେଇଟା ସବୁ ମାଛ ଅଛନ୍ତି। ଯିଏ ବି ସେପଟେ ବୁଲିଯାଆନ୍ତି ନାଇଁ କି ସେଇଟି ମାଛମାନଙ୍କୁ ଖାଇବା ଦିଅନ୍ତି, ଆଉ ପୂଜା ଅର୍ଚ୍ଚନା କରିକି ଆସନ୍ତି, ଶିବ ମନ୍ଦିର ଟା ଅଛି। ଛି ନା ଶିବ ମନ୍ଦିର ଟା କଣ କି ଗୋଟେ ନଦୀ ଡେଇଁକି ଯିବାକୁ ପଡୁ। ସେ ନଦ ଦୀ ମଝିରେ ଅଛି। ମାନେ ଏତେ ବର୍ଷା ପାଣି ପବନ ହଉଚି ସେ ନ- ନା ମନ୍ଦିରକୁ କିଛି ହଉନି। ସେଇଟା ଯେମିତି କୋ ସେମିତି ଆଜ୍ଞା ରହୁଛି ସଦାବେଳେ।
ଓହୋ! ଲୋକ କଣ ଡଙ୍ଗାରେ ଯାଉଚନ୍ତି?
ନାଇଁ ସେଠି ଗୋଟେ କାଠ ବ୍ରିଜ୍ ଟେ ଦେଇଛି। କାଠ ବ୍ରିଜ୍ ଦେଇକି ଯାଉଚନ୍ତି ଆଉ। କଠ ପୋଲ ଦେ
ଯେ ହେଲେ ବି ତ ବର୍ଷା ଦିନ ତ ପ୍ରୋବ୍ଲେମ୍ ହଉଥୁବ ଯେହେତୁ କାଠ ପୋଲ ହେଇଛି? ଲୋକଙ୍କୁ ଟିକେ ଡର ଲାଗୁନଥିବ ପାଣି ଆସିଲେ?
ଚୁଲି ସେ ହଁ ସେଟା ଅସୁବିଧା ହଉଛି ଆଜ୍ଞା ସେଟା ନିଜ ସୁବିଧା ଦେଖିକି ଯାଉଛନ୍ତି ଆଉ। ବର୍ଷା ଦିନରୁ ଗଲେ ଦର୍ଶନ ହେ ହେଇ କରିପାରିବେ ନାହିଁ। ମାନେ କଣ କି ମନ୍ଦିର ଟା ଅଁ, ବୁଡ଼ି ଯାଉଛି ନା, ତ ଯେ ସେଠିକୁ ଯଦି ବୁଲି ଯିବାକୁ ହେଲେ ଖରା ଦିନରୁ ବୁଲି ଯିବେ ଭଲ।
ହୁଁ। ଖରାଦିନ ଶୀତ ଦିନ ଏଇଟା, ଏଇଟା ବି ତ ଟାଇମ୍ ତ ସେଇଟା ବୁଲିଯିବା ପାଇଁ। ମେନ୍ ହେଲା ଶୀତ ଦିନ, ଟିକେ ଡିସେମ୍ବର ନଭେମ୍ବର ଡିସେମ୍ବର ହେଇଗଲା। ଆମେ କୋଉଠି ଗୋଟେ ବୁଲି ଗଲେ, ପାର୍କ ଗଲେ ନା ପିକନିକ ପାଇଁ ଗଲେ ଯାହାବି ଗଲେ। ଘର ଫ୍ୟାମିଲି ଧରିକି ଗଲେ, ନହେଲେ ସାଙ୍ଗସାଥି ଗଲେ ବି ଗୋଟେ ଭଲ ଲାଗେ। ଆଉ ଖରା ଦିନ ତ ବି ସେ ବୁଲିବା ପାଇଁ ଭଲ ଲାଗିବନି କାହିଁକି ପାଗଟା ହିଁ ଯଉ ଖରାପ ସେ ଝାଞଜିରେ ତ ଆପଣ କୋଉଠି ବସି ପାରିବେ ନାହିଁ। ସେ ଗଛ ଲାଗିଲେ ବି ଗଛ ତଳେ ବି ସେ ପବନ ଆସିଲେ ସେ ସେତେ ଏଇଟା ଲାଗୁ ଆମର ସବୁଠି ବଣ ଭ ଜି ଆଉ ଏସବୁ ପାଇଁ ହଉଛି ଶୀ-ଶୀତ ଦିନଟା ସବୁଠୁ ସକାଳେ ଟିକେ ଶୀତ ଟା ଟିକେ ଟିକେ ଲାଗୁଥିବ ଆଉ ଯୁଆଡେ ଗଲେ ତାନେ ମାନେ ଖରା ହଉନଥିବ ଟାଣ ଖରା ହେଇନଥିବ। କି ସେ ଶୀତ ବି ଆଉ ନଥିବ ଡିସେମ୍ବର ପରେ ସେ ଜାନୁଆରୀ ଫେବୃୟରୀ କ ଯୋଉ ଆମର ପ୍ରାୟଃ ଭୋଜି ବଣଭୋଜି ତ ପ୍ରାୟତଃ ନୂଆ ବର୍ଷ କୁ ହୁଏନା। ସେ ଟାଇମରେ ପ୍ରାୟତଃ ଶୀତ ନଥିବ ଟିକେ ଆରାମସେ ଯାଇକି ଭୋଜି ଭାତ କରିକି ସାଙ୍ଗସାଥି ସହିତ ବୁଲାବୁଲି କରିବା କଥା ହଉ। ହଉ ଠିକ ଅଛି ଆପଣଙ୍କ ଆଡେ ଯୋଉ ପର୍ଯ୍ୟଟନ କହିଲେ ଯିବା। ବୁଲିବା ପାଇଁ ଯିବା ଆପଣ ବି ଆସିବେ ବୁଲିବାକୁ କେବେ ତ ଭଲ ଲାଗିବ ହଉ ଠିକ୍ ଅଛି ହଉ ରହୁଛି। ହଉ ଠିକ ଅଛି।
ଧନ୍ୟବାଦ।